କଁ କରୁଚ? ରୋଷେଇ? ରଜରେ ଆଜି କଣ ସାଧା ନା ଆଇଁସ?
ଆଜି ସଂଙ୍କରାନ୍ତିରେ ଆଇଁଷ?
ହଁ ସିନା ତୁମେ ଖାଇବନି ଛୁଆ ପିଲା କିଏ କଣ ଖାଇଥିବେ?
ଛୁଆ ପିଲା କିଏ ଅଛି ଯେ କିଏ ଖାଇବ। ଝିଅ ବା ପଅଦିନରୁ ପଳେଇଲାଣି ତା ମାମୁଁ ଘରକୁ।
ପୁଅ?
ପୁଅଟା ଶୋଇଚି ଏଇନାକେ। ପୁଅଟା ଏକା ଅଛି ଆଉ କିଏ ଅଛି କି ଛୁଆ। ଏ ମାଉଂସ ତରକାର ଅଛି ସେ ଦ ଆହୁରି କ ପଶୁନିରେ ପଶୁନେ।
ଆ ହଁ କଁ ରୋଷେଇ କରିଚ?
କଦଳୀ ଆଳୁ ତରକାରୁ।
ହୁଁ।
ଆଉ ପୋଟଳ ଆଳୁ ଭଜା।
ତୁମନାଗି?
ମୁଁ ନାଗି ଏ ପିଠା ଖଣ୍ଡେ କରିକି ଖାଇ ଦେଇଥିନି।
କାଲି ଯାଇଥିନୁ ପାଖକୁ।
ହୁଁ।
ଏଇ ଶିବ ମନ ନା ଜଗନ୍ନାଥ ପଢ଼େଇ କି ଆଇନୁ।
ହୁଁ।
ସେ ଖିଚିଡି ହେଇଥିଲେ।
ହୁଁ।
ଆଣିକି ଆସିଥିଲେ ଛୁଆ ପିଲା ଖାଉଚନ୍ତି। ମୁଁ ସେଇଥୁରୁ ଟିକେ ପାଇଦେଇଥିନି ଏ ରୁଟି ଭଜା
ହଁ
ଆଉ ପିଠା କଦ ମୁ ସେଟା କିଛି କ ସୁଜି ପିଠା ବି କଣ ହେବ ତେଲ ଭାଜି ମୁଁ ଖାଇମିନି ସେଇ ରୁଟି ଭଜା କରିଦେଇକି ଖାଇମି ପଛିକା।
ଉ ହୁଁ।
କହୁଛନ୍ତି ଗ୍ୟାସ ଗ୍ୟାସ ହଉଛି ମୁ ପୁଣି ଖାଇମି ବେଶୀ କିଛି କାଲି ଜର ଦେଇଥିଲେ ସବୁ ସୁଜି ପିଠା ଏତେ ଖାଇଲିନି। ମୁଁ କିଛି ଖାଉ ନି ନା। ଗ୍ୟାସ୍ ଗାସ ହଉଛନ୍ତି କୁଆଡେ କଣ ଅଧିକ ବଥା ହବ ମୁଁ କଣ ପାଇମି।
ଆଜି କମିଯାଇଚି ନା?
ନା ସେମିତି ମାନେ ଯୋଉ କିନ୍ତୁ ହା ବାଆଁ ହାତ ଯାହା ଧରିକି ବେଲାଟା ମାଜିଲାକୁ କାଟୁଚି। ଧର ଏକଡ ଶୋଇଥିଲେ ଶୋଇଲେ କାଟୁଚି ଉଠିଲେ କାଟୁଚି। ବସିଲେ ଭ ବସି ହଉନି କି ଉଠିଲା ଉଠି ହଉନି ଭିତ ଟା ପୁରା ବ ଆଉ ସେ ବୁଝିଥିଲେ ଯେ ସେ ଡାକ୍ତର ଆଜିି କାଲି ଦି ଦିନ ଆସୁ ଆସି ବ ନାହିଁ ଛୁଟିରେ ଅଛି। ସେଇ ଭୋଲ୍ ଏକ୍ସରା ହଉଚି ଫଟୋ ଉଠା ହଉଚି ସବୁ ହଉଚି। ମନା କଲା କହିଲା ସେ ଛାତି ବିଭାଗ ଦେଖୁଚି ଭଲ ଡକ୍ଟର ଟେ ଆସୁଚି।
ହୁଁ।
ନମ୍ବର ନେଇକି ନା ସିଏ ଦି ଦିନ ଛୁଟିରେ ଅଛି। ଦୁବାର ଦିନ ସେିଦିନ ସକାଳୁ ପଳେଇ ଆସିବ ସାର୍ ଥେ ଦେଖେଇଦେଇ କି ଏକ୍ସରା ଫିକ୍ସରା କରିଦେଇକି ଯିବା।
ଓହୋ
ଏ ଦି ଦିନ ଦେଖିବା ଅନେ ପୋଦିନା ପତର ଯାଇକି ଦେଇ ଘଟୁ ଖାଉଛି। ଉଁ କାଲି ଦି ତିନିଥାର ଯା ଖାଇନି କାଲି ଦେଇ କ ପୋଦିନା ପତ୍ର ଜୁସ୍ କରିକି ଦେବୁ ଗଲା ହଁ ଲେମ୍ବୁ ଲଙ୍କା ଫଙ୍କା ପକେଇକି ଜୁସ୍ସ କରିକି ଦେମି। ଆଉ ତ କାଲି ଲାଇନ ପଳେଇଲା ଆଉ ବଡ ମହାରାଣୀ ଜୁସ୍ ଫୁସ୍ କରିକି ପିଉଛନ୍ତି। ଲୋକଙ୍କୁ ଦଉଛନ୍ତି। ଆଉ ସେ ମୁଁ କହିଥିଲି ଆଜି ମୁଁ କହିଲି ମୁ ମତେ ଦେବୁ ଯୁସ୍ କିରିକି କହିଲା ହଁ ଦେବି। ସେଇ ଯାଉ ତାର ବଢିଆହେଇଛି ପୋଦିନା ପତ୍ର ସେଇଠି ଆଣିକି ଖାଉଛି ଏଣ ଔଷଧ ଖାଉଛି। ଏଣେ ତେଲ ସୋରିଷ ତେଲ ବୋଉ ଗରମ କରିକି ଦିନକୁ ଦି ତିନି ଥର ମାରି ଦଉଛି।
ହୁଁ
ତାହଲେ ଖାନ୍ କରଥିବ
ହୁଁ।
ସବୁ କଥା କରୁଛି ଆଉ ଦି ଦିନ ଅଛେ ଦି ଦିନ ଅନିବେ ଯଦି ପୁରା କମିଯିବ ତ ଭଲ ଯଦି ନ କମି ଲା ଜିମି ଆଉ।
ଉଁ ହୁ
ହୁଁ ଆଉ କଣ କରିବି ଯାହା ତ କରିବା କଥା ସବୁ କିଲିନି କାଲି ତ ମାଉଁସ ହେଇଥିଲା। ଆ କ ହୁନ୍ତି ବ୍ରଏଲର ମାଂସ ହେଇଥିଲା ଏଠି ଖାସି ମାଂସ ହେଇଥିଲା। ତଥାପି ମୁଁ କହନ୍ତି ଖାଇନି ବି ଏତେ ଡରିକିନା। ଭୋଜି ଖାଉନ୍ ଟିକେ ମୋ ନା ସେ ଟିକେ ମୋର ମୁଁ ଖାଇମିନି କୁଆଡେ କଣ ହବ କଣ ହବ। କଣ କହୁଥିଲା ଆଜି ଜୀମି ବୋଲି ଆଜି ଆସିଲା ନାହିଁ।
ହୁଁ ହୁଁ ଆ ରଜର ପାଇଁ ଛୁଟି ଥିବ ବୋଧେ ଆଉ।
ଆଜି କାଲି ଦି ଦିନ ଛୁଟି ବୁଧବାର ଦିନ ଆସିବେ।
ଉଁ ସେ ରଜ ପାଇଁ ତାଙ୍କ ଛୁଟି ଅଛି ଆଉ।
ହଁ ସେ ବୁଧବାର ଦିନ ଆସିଲେ ବୁଧବାର ଦିନ ଯିମି ଆଉ ଦେଖା ଦେଖେଇକି ଆସିବା କଣ ହଉଛି। ଫଟ ଫଟ ଉଠେ
ଛୁଆ ଗୂରା।
ଇ ଝିଅ ଟା କୁ ରାତି କତୁରୁ ଜର।
ଜର
କଁ ଟା ଝିଅ ଟା କାଲି ଜର ଆଇଲା ଯେ ରାତିରେ ଦେଖୁ ଲାଇନ ନଥିଲା ଆଇଲା ବାରଟା ପାଖ ହବନି ଲାଇନ ଆଇଲା।
ଏଗାରଟା କୋଡିଏ ପଚିଶରେ ଆଇଲା।
ମାନେ ଆସିଲା ଗଲା ଆସିଲା ଗଲା ଆସିଲା ଗଲା ଏମିତି ହେଲା।
ପିଲା ଗଲା ଏଗାରଟା କୋଡିଏ ପଚିଶ ରେ ରହିଲା ଲାଇନ ସେଠୁ।
ମୁଁ ତ ଟାଇମ ଦେଖି ନାହିଁ ନାଲୋ ବାରଟା ପାଖ ହେଲାଣି ବା।
ନା ଏଗାରଟା କୋଡିଏ ପଚିଶ ସେଇଠି ବା ରହିଲା ମୁଁ ଉଠିକି ଗୁଡନାଇଟ୍ଟି ଆକୁ କହିଲି ଲଗେଇଲେ। ଲଗେଇଲୁ ମୁ ବା କଥା ହଉ ଥିନି ମି ମିତା ହରିକା ସାଙ୍ଗରେ ଏଗାରଟା ପରେ ହେଲାଣି।
ଓ ହୋ ତାପରେ ଲାଇନ ଆସିଲା ପରେ ମୋ ଝିଅକୁ ଉଠିକି ସେ ବାରଟା ନା ସାଢେ ବାରଟା ଜର ଔଷଧ ଦେନି ଜର ବେଶୀ ଗ୍ରହକ ନଥିଲା ଖାଲି କୁନ୍ଥେଇ କୁନ୍ଥେଇ ହେଲା ଉଷୁମ ନାଗୁଥିଲା ଆଳପିକିଆ। ତାକୁ ଜର ଜର ଓଷାଧ ଦେଲା ପରେ ଟିକେ ପରେ ଯେମିତି ଝାଳ ବାହାରିଲା। ଜର ଉଠଲା ସେଇଠୁ
କାଲିଠୁ ବା ବାପାଙ୍କୁ ଜର।
ବାପାଙ୍କୁ ଜର।
ହଁ
କେତେ ଦେଲେ।
ହଁ ବାପା ଙ୍କୁ ଦେଖୁନୁ ଯେମି ସିଏ ତ କିଛି ହଉ ନଥିବେ ହଉ ନଥିବେ ହେଲା ବେଳେ ସେ ଡେରି ଲେ ଉଠିବେନି ଖାଇବେନି।
ହଁ।
ଆ ସେଏ ତ କାଲି ରେ ଗଲେଯେ ଖାଇମିନି ଖାଇମିନି ହେଇ ମୁଁ ଉଠି ପାରୁନି ଉଠି ପାରୁନି ଏମିତି ହେଲେ। ବୋଉ ତେଲ ଗରମ କରିକି ମାଇଲେ ଏ ତଥାପି ଉଠିଲେନି ସେତେ ବେଳେ ବୋଉ ଗଜେ ଗଜେ ଗଜେ ଗେଯେ ହେଇ ହେଇ ହେଇ ହେଇ ଉଠେଇି ଗଣ୍ଡେ ଭାତ ଖାଇଲୁ ତଥାପି କାଲି ଶୀଘ୍ର ବି ଆମର ଖାଇ ଦେଇେଛନ୍ତି ଭାତ ଫାତ।
ହଁ।
ହୋ ଫାଟି କଲେ କଲେ ସିଏ ଉପାସ କରୁଚି ସିଏ ହେଡେ ସବୁକଥା ଧିଖି ସିଖି ହେଇ କରୁଚି। ନା ଖାଇ ଖୁଆ ଦେଲେ ସେଠି ସେ ଶୋଇବେ କି ଯାହା କରିବେ ତମେ ଯୋଉ ବସିବ ତମଲାଗି ସିଏ
ହୁଁ।
ପାଟିଗଲେ ଯେମିତି ଆଉ ସମସ୍ତଙ୍କୁ ଦେଇ ମାନେ ବାଢ଼ି ବୁଢାନି ବାପାର ମୋର ପଛରେ ଖାଇଲୁ।
ଓ ହ।
ସମସ୍ତେ କାଲି ହଁ ଶୀଘ୍ର ଖାଇଦେଲେ କିନ୍ତୁ ମୁଁ
ହଁ।
ଆଉ ଭଲ ଲାଗିଲାନି ଶୋଇତେ ମୁଁ ସୋଉସୋଉକାକା ହେଲାଣି ବାରଟା।
ହୁଁ। ସକାଳୁ ଖାଲି କୁନ୍ଥେଇ ମୁନ୍ଥେଇ ହେଲା ମୁଁ ଦେଖା ଜର ଆସି ମନା କରୁଚି ଏଠି ଗାଧୁନି। ଖାଳ ଖାଅ ହଁ ପଖାଳ ଖାଇବୁ ଗାଧେଇ ପଡିଚନ୍ତି ପଖାଳ ଖାଇ ଦଉଚନ୍ତି ତାପରେ ଏଇରା ହଉଚି ଥଣ୍ଡା ଫଣ୍ଡା
ହଁ ସିଜନ ଟା ଖରାଟା ହେଇଥିଲା ହଁ ତାପରେ ବର୍ଷା ଟା ଏଇନା ହେଇଯାଉଚି ଆଉ।
ଆ ହଉ ତାପରେ ସକାଳେ ଏମ୍ତି କୁ କା ସକାଳୁ ପାନେ ଜର ଔଷଧ ଦେଇଥିଲି ଜର ଔଷଧ ଥଣ୍ଡାଔଷଧ ଆଣିଥିନି।
ହଁ।
ମୁଁ ସକାଳୁ ଦେନି।
ଏଇନା କଣ ବାବୁ ଔଷଧ ନେଇକି ଯଉଥିଲା ନା କଣ।
ହଁମ ବା କୁହନି ମାନେ ଆଉ ଜର ଔଷଧ ଦେଖନ୍ତୁ ଯୋଉଟା ଆଣିଥିନି ଏଟା କରରେକି ଢାଳି ହେଇଯାଇଚି। ରାତିରେ ପାନେ ଦେଇଥିନୁ ଆଉ ଟିକେ ନାକୁ ପଡିଚି ନାହିଁ ମନେ ଯଦିଆ ଥିବ ଡ୍ରରେ ଦେଖିକି ଘିତି ଆସିବ ଏହା କହିିଥି ମୁଁ।
ହୁଁ।
ଆର ଡ୍ରରେ ଥିବ ଯଦି ଦେଖିକି ଘିତିଆସିବ ଏଇନା ଶୋଦିଲେ କହିଲେ ମା ମୁଁ ଯିମି ସାଳଆଡେ ମୁଁ ଯିବୁ ଯଦି ଖାଇ କୁନିଆ ମୁଁ କଉଚି ସିଏ ମୋ ପୁଅ ଯେମିତି କହୁଥିଲା ମାମା ନଇଲା ବେଳକୁ ମୁଣ୍ଡ ଭିତରେ କହିବୁ ପଛଟେ ମାନେ ମୁଣ୍ଡ ଏମିତି ହଉଚି କୁଆଡେ ବୁଲେଇବ କୁଆଡେ ପଡିବୁ ଜମା ଖାଇଦେଲେ ରେ ବସିବୁନି ଯିବୁ ଯଦି ବୁଲିକି ଦୌଡା ଦୌଡିି ଟିକେ ଖେଳିକି ଆସିବୁ ତ ପାଟି କରିଥିଲି ଏଣେ ଯେ କଣ କରିବ କାମ ସେ ତାର ସେ ତାର କଣ ତାର ଯାଉଚି ହନିଶିକି ସାଳ କତିକି। କଣ ଟ୍ରେନ ଦୋଳି ଦୋଳି ଜମ୍ପିଙ୍ଗ ଦୋଳି ସବୁ ପଡିଚି। ତାଙ୍କର ଯାଇଁ ଖେଳିକି ଆସୁଛନ୍ତି ଆଉ।
ହୁଁ।
ଆଈ ଆଈ। ଆଉ।
ହଁ ଆଉ ତୋ ପୁଅ ଦେହ ଭଲ ଅଛି ନା।
ହଁ ହେଇଟା ହେଇ ତଳେ ଗାଡି ଚଡୁଛି ଆମ ସାନ ସାଙ୍ଗରେ।
ହୁଁ।
ହଁ ଭଲ ଅଛି ତା ଦେହ। ଆରେ ସେ ଥଣ୍ଡା ମଣ୍ଡା ଧରିଥିଲା ଗାଧେଇକି ମନା କରୁଥିଲା ମାନେ ଆଜି ଗାଧେଇବୁନି ଗାଧେଇକି କିଛି ଖାଇନି ସେମିତି ବୁଲୁଚି ଆଜି।
ହୁଁ ହୁଁ।
ତୁ ଯାଇଥୁନି? ତା ରାତ ଗଲା ଖାଲି ତ ଏ ଗାଧେଇ ପଡିଲା ଟପର ଟପ ପାଧିଲା ତା ପଛେ ପଛେ ସାନୁ ଯାଇଁକି ଗାଧେଇଲା। ଏଟା ତ ଆସିଲା ପରଠୁ ସାନ ଟୋଟାଲ ତାଙ୍କ ଘରକୁ ଯାଉନାହ। ଏଇଠି ଖାଉଛି ଏଇଠି ଶଉଛି, ମୋ ବୋଉ କହିଲା ଏ ଦିପୁ ମୁଁ ପଳେଇଲେ ତୁ ଆଉ ଆସିବୁନି ଜମା ଘରକୁ।
ହୁଁଁ।
ଆଉ ଆସୁନି।
ହୁଁ।
ହଁ ଦୀପାଲି ଘରେ ଅଛି କି?
ହଁ ତାର ଘରେ ଅଛି।
ହଁ ହ ଆଉ ଗାଧୁଆ ବେଳକୁ କଣ ଖାଇବ, ପିଠା ଫିଠା କରି ଖାଇବ ନା କଣ?
ଦେଖିଵା ଘରେ ତ ଅଛି ଆଉ।
ହଁ।
ଏଇନା ଆଗର କଥା କଣ କହିବ। ଖାଲି କଣ ମଝି ଘରଟାକୁ ବିଜୁଳି ମାରି ଦେଇଥିଲା ନା ଫ୍ୟାନ ଟା ବୁଲୁନି ନା କଣ?
ହୁଁ ଫ୍ୟାନ ଫ୍ୟାନ ବନ୍ଧ କରିନଥିଲେ କାଲି ରୁମ ରେ?
ସାଉଣ୍ଡ ଫ୍ୟାନ ହେଲା।
ଆଉ ସେଇ ଉପରେ ଫ୍ୟାନ ଟା?
ହଁ ହେଥିରେ କଣ ଲାଇନ୍ ଥିଲା ନା କଣ ବନ୍ଦ କରିବେ ବିଜୁଳି ଘଡ଼ଘଡ଼ି ମାଇଲା ଯେତେବେଳେ ଲାଇନ ନଥିଲା।
ଆ ହାଁ, କେମିତି ମାରଛି?
ସେ ଡାକୁଛି କଣ ଆସ ଖୋଲିଵା ବୋଲି।
ଆଇଲା ଇଏ କହିଲେ ହଁ ମଝିରେ ଯଉଁ ମୁଁ ତା ମୋବାଇଲ ଟା ଚଲେଇଥିଲି। ବେଳେ ମୋବାଇଲ ଫୋବାଇଲ ବନ୍ଦ କରିଦିଅ ମଝିର କଣ ଫ୍ୟାନ ଟାକୁ ମାଇଲାଣି ବିଜୁଳି। କଣ କହିଲେ? ମାନେ ହଁ ସେମିତି ଥରେ ହଉ ସେମିତି ହୁଏନି କି।
ହୁଁ।
ଘରେ ଘରେ ଆସୁଛି କଣ ଆସୁ ଧରିବ ଖାଲିବି ଫ୍ୟାନ
ଏ ବିଜୁଳି ମାଇଳା ଆଜି, ଜଣା ପଇଲା ପୁରା ବିଜୁଳି ମାଇଲା ବୋଲି।
ହଁ
ଆଁ
କହିଲେ ତ କୋଉ ୱାଲ ପ୍ରସାଦ ଯୋଉଁ ଭାଇ କହୁଥିଲା ହଁ ଏଇଟାକୁ ମାଇଲା କହୁଥିଲା
ଆ ମାରିଥିବ କରିଥିବ ଜାଣିଥିବେ, ଜାଣି ପାରିଥିବେ।
ଲାଇଟ ଜଳିଲା ବା ଇଆଡ଼େ
ଲାଇଟ ଜଳିଲା?
ହଁ ଇଏ ତ କହୁଥାନ୍ତି ମୁଁ ଜାଣିନି।
ବାର୍ଷିକ ଆଜି ହଉ ଉ ଉ, ବର୍ଷା ଯାହା ଯାହା ହଉଛି। ଜୁନ ମାସେ କଟ ମାରଛି।
ହଁ।
ହୁଁ ବିଜୁଳି ଘଡଘଡି ବେଶି ମାରିଛି।
ହୁଁ
ଗୋଇଠି ଟା ବଥା ହଉଥିଲା ଯେ ଏଇନା ଅନୁ ହୋମିଓପାଥି ମେଡିସିନ ଆଉ ଖାଉନି ଏନା ଏଲୋପାଥି ଖାଉଥିଲି ବୋଲି।
ହୁଁ।
ଆଉ ନାଇଁ ଏଇକି ପଳେଇନି ଖଞ୍ଜୁ କତି କିି।
ହଁ।
ଦି ପାଳି ଆଇଲକି ତଳେ ପାଦ ଲଗେଇ ପାରୁନି।
ଉଁ - ହୁଁ। ହଉ ତ ରହ ରଖ୍ ମୁଁ ଯାଏ ଦେଖିବା କ ଡାକୁଚି।
ଆଚ୍ଛା ବାପାଙ୍କ ଜର କମି ହେଲାନ ନା।
ନା ଆ ଯେ କଣ ସେମ ଉଠିକିତ ତାଙ୍କ ଦୋକାନରୁ ଗାଧିକାଧି ଯାଇଛନ୍ତି ନା କଣ।
ଗାଧେଇ ବୁଧେଇ ଯାଇଛନ୍ତି
ଆଁ
ମେଡିସିନ ଖାଇଚନ୍ତି ନା।
ହଁ ଖାଇଛନ୍ତିଛନ୍ତି ନା
ହ ହଁ। ଝିଅ ତାନେ କାହା ସାଙ୍ଗରେ ଗଲେ ପଅରଦିନରୁୁ।
ମୋ ନନା ଆସିଥିଲେ।
ମୋ କୋଉ ନନାଲୋ।
ସାନ।
ମାଳତି ନାନୀ ଯୋଉ ନନା ସେଇ ନନା।
ହଁ ଆମ ପାତିର ନନାର ଆସିଥିଲେ ହେଇଦିନ ରାତିରେ।
ରାତିରେ ଆସିଥିଲେ।
ହୁଁ ପଅରଦିନ ରାତିରେ ବା ଆଠଟା ବାଜିଲାଣିବା ଝିଅ ଗଲା।
ସାଙ୍ଗେ ସାଙ୍ଗେ ପଳେଇଲେ।
ନା ନା ସେ ଅଧଘଣ୍ଟା ଭଳିଆ ରହିଲେ ପଳେଇଲେ।
ଏଇ ଶୁକ୍ରବାର ଦିନ ମୁଁ ଯୋଉ ଦିନ ଆଇନି।
ନା ନା ଶନିବାରେ।
ଅ -ହୋ। ତାଙ୍କ ସାଙ୍ଗରେ ତମେ ଯାଇଚ଼ ଆଜି ତୁମେ କାହା ସାଙ୍ଗ ଯିବ ଭାଇଙ୍କ ସାଙ୍ଗରେ।
ହଁ।
କେତବେଳକୁ ଯିବା ଚାରିଟା ବେଳକୁ।
ଚାରିଟା ବେଳୁ ବା ମେଘ ହଉଛି ଦେଖିବା ମୋର ଏଇ ରୋଷେଇବାସ ସାରିଦେଇ ସେ କଣ ଲାଗିଲାଣି ଫ୍ୟାନ୍ ଧରତେ। ଆଉ କଣ ଫ୍ୟାନ ଖୋିଲିବ ଏ ଟିକିଏ ଖୋଲି ଦେଇ ସାରିଲେ ମୋର ସିଲେଇ କରମି ସିଲେଇ କରିସାରିଲେ ଯେତେବେଳେ ସିଲେଇ ସରିବ ସେତେବେଳେ ବାହାରିମି ଆଉ
ହଁ ସେୟା ନୁହେ କି ଚାରିଟା ବେଳକୁ ଆମ ପୁଅ ବା କାଲି ନାଣ୍ଡି ଘ